ହାଲୋ ହାଲୋ ହାଲୋ। କଣ ବସିଚି। ଆଛା ଖାଇ ସାରିଲେଣି? ଖାଇସାରିଲଣି ଖାଇସାରିଲଣି କି?
ନାଇଁ ଖାଇସାରିନୁ।
ଆଛା।
ଆମର ସବୁବେଳେ ଲେଟ ହୁଏ ଆଉ ଛୁଆମାନେ ଆସିଲେ ଖିଆ ପିଆ ଆଉ
ଆଛା ହଁ। ହ କ
ସେ ଆଉ ଆସିବନି ତ
ଆଛା ମୁଁ କହିଲି କି ହଁ।
ସେ ବାଗର ଶିକାର ହୋଇପାରିବ। ନାଁ। ଆଉ ଭଲ ଅଛନ୍ତି ଆପଣ ହଁ ଭଲ ଅଛି।
ଆଛା। ମତେ ଟିକେ କହିଲେ ଯୋଉଁ ସୁଜି କାକାରା କେମିତି ହୁଏ?
ସୁଜି କାକରା ପାଣି ଗରମ ପାଣି ହୁଏ ପାଣି ଫୁଟିଲା ବେଳକୁ ଚିନି ଲୁଣ ସବୁ ପଡେ ତାପରେ ସୁଜି ପଡେ ଜନ୍ତା ହେଇକି ଜନ୍ତା ହୁଏ ନଡିଆ ଭଜା ହେଇକି ଥୁଆ ହେଇଥାଏ।
ତାପରେ ତାପରେ ପିଠା ଗଢ଼ା ହେକି ଛଣା ହୁଏ ଆଉ।
ହୁଁ ଆଛା ଆପଣଙ୍କୁ କଣ କଣ ଆସେ ତଥାପି ପିଠା ଉପରେ?
ହୁଁ।
ହାଲୋ। କୋଉଁ କୋଉଁ ପିଠା ଆସେ ଆପଣଙ୍କୁ?
ମତେ ଚକୁଳି କାକେରା
ଆଚ୍ଛା।
ଏ ଦିଟା ତିଆରି କରି ଆସେ ଆଉ ସବୁଟା
ଆଜ୍ଞା । ଆଉ ଆପଣ ଚିକେନ ତରକାରୀ କେମିତି କରନ୍ତି?
ଚିକନ୍ ତରକାରୀ ସେମିତି
ଆଜ୍ଞା ମତେ ଟିକେ କହିବେ?
ମୁଁ ସେମିତି ଭଲ କରେନି ଚିକେନ କହିବି କଣ।
ତେବେ କେମିତି କଣ କରନ୍ତି ଚିକେନ କୁ? ମସଲା ବଟାହୁଏ ମସଲା ବଟାହେଇକି
କଷା ହେଉଛି ରାନ୍ଧହୁଏ ଆଉ କଣ ଆଜ୍ଞା।
ଆଛା। ଆଉ ଆଗକୁ ମୁଁ କହିଲି ଏ ବର୍ଷ ଦଶହରା ଯିବି ବୁଲିବାକୁ ।
ଆଗ ତ ଅଛି କହିହେବ ସେମିତି କଣ କରିବା କଣ ନାହିଁ ଛୁଆ ମାନେ ଯାହା କରିବେ।
ଦଶହରା ବୁଲିବାକୁ ଯଆନ୍ତି ଆପଣ? ଆଚ୍ଛା କୋଉଁ ମେଢଟା ଆପଣଙ୍କୁ ଭଲ ଲାଗେ?
କଣ ହେଲା?
ମୁଁ କହିଲି ଦଶହରା ଯୋଉ ବୁଲନ୍ତି କୋଉ ମେଢ଼ ଟା ଆପଣଙ୍କୁ ଭଲ ଲାଗେ?
ମାଆ ଙ୍କ ମେଢ଼ ମାନେ ମତେ ସବୁ କିଛି ଭଲ ଲାଗେ ।
ଆଚ୍ଛା । ମୁଁ କହିଲି କି ଆଉ ସୁନା ମେଢ ଦେଖନ୍ତି ଯୋଉ ସୁନା ମେଢ ଚାନ୍ଦି ମେଢ । ହଁ ଆଚ୍ଛା । ଦଶହରା କାହିଁକି ପାଳନ କରାଯାଏ ଟିକେ ମୋତେ କହିଲ?
ଆଉ ।
ହ୍ୟାଲୋ ହଁ କହୁନାହାନ୍ତି ।
ଦଶହରା। ବିଜୟଦଶମି ହେ ଦିନ ।
ମୁଁ ସେ ବିଷୟରେ ମୁ ଜାଣିନି।
ଆଛା ଆପଣ ରାମାୟଣ ବିଷୟରେ ଜାଣିଛନ୍ତି? ଆଜ୍ଞା କହିଲେ । ହ୍ୟାଲୋ ହଁ କହୁନାହାନ୍ତି?
ଅଯୋଧ୍ୟା ର ରାଜା ତାଙ୍କ ନା । ସନ୍ତୋଷ ନାଁ ବି କହିପାରିବିନି । ହଁ ତାଙ୍କର ଚାରିିବୁଧ ଥିଲେ । ଆଉ ଚାରି ପୁତ୍ର ଥିଲେ ।
ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଆଜ୍ଞା ମଜା ତଙ୍କେ ରାଜଗାଦିରେ ବସିବାକୁ ଆଜ୍ଞା ।
ତାପରେ ସେ ରାଜା ଦେହ ଅସ ଆରମ୍ଭ କରିଛନ୍ତି ତାଙ୍କ ରହୁଛନ୍ତି ରାଣୀ ତିନଟା ତାଙ୍କ ସ
ତାଙ୍କ ଯୋଉ ରାଣୀ ତିନିଟା ଥିଲେ ତାଙ୍କ ନାଁ ଟିକେ କହିଲେ?
କୌଶଲ୍ୟା କୈକେୟୀ ସୁମିତ୍ରା।
ଆଚ୍ଛା ରାମ କାହିଁକି ବନବାସ ଯାଇଥିଲେ?
କୈକେୟୀ କୈକେୟୀ ଚାହିଁଲେ ଯେ ତାଙ୍କ ଅ ମନ୍ଥରା ପ୍ରବତି ରେ। ସେ ଚାହିଁଲେ ଯେ ରାମ ବନବାସ ଯିବେ ଭରତରକୁ ରାଜା କରେଇବାକୁ।
ଆଚ୍ଛା। ଆଚ୍ଛା। ଅ ରାବଣ କାହିଁକି ସୀତା ଚୋରି କରି ନେଇଥିଲା ସେ ବିଷୟରେ ଆପଣ କିଛି କହିପାରିବେ?
ରାବଣ
ରାବଣ ରାମ ଯେତେବେଳେ ବନବାସ ଗଲେ।
ବନରେ ବୁଲିଲା ବେଳେ ସୂପନାଖା ଆସିଥିଲା।
ସୂପନାଖା ଆସିଲା ପରେ ସେ ରାମଙ୍କୁ କହିଲା।
ରାମ କହିଲେ ମୁଁ ତ ବିବାହିତ। ତାକୁ ଲକ୍ଷ୍ମଣ ପାଖକୁ ପଠେଇଦେଲେ। ଲକ୍ଷ୍ମଣ କଣ କଲାନା? ନାଟିକି ତାକୁ ଛାଡ଼ିଦେଲେ। ସେ ଯାଇ କ୍ ରାବଣଙ୍କୁ କହିଲା। ରାବଣ ସୀତାଙ୍କୁ ଚୋରି କରିଥିଲେ।
ଆଛା ଆମକୁ ରାମାୟଣ କିଏ ଶଚି ସମେଳେ।
ହୁ।
ରାମାୟଣରୁ ଆମକୁ କି ଶିକ୍ଷା ମିଳେ?
ଶୁଣା ଉନ।
ମୁଁ କହିଲି ରାମାୟଣରୁ ଆପଣଙ୍କୁ କି ଶିକ୍ଷା ମିଳେ।
ରାମାୟଣରୁ ଶିକ୍ଷା ମିଳିଲା ଯୋଉ ପିତାମାତାଙ୍କ କଥା ମାନିବା ତା ମାନେ ହ ନିଜ ସ୍ତ୍ରୀ କୁ ରକ୍ଷା କରିବା
ଆଜ୍ଞା ଯଦି ଆମେ ବାପା ମାଙ୍କ କଥା ନ ମାନୁଛେ କଣ ଅସୁ ସୁବିଧା ହବ।
ଆଁ
ଯଦି ଆମେ ବାପା ମାଙ୍କ କଥା ନ ମାନୁଛେ ଆମର କି ଅସୁବିଧା ହବ?
ବାପା ମାଙ୍କ କଥା ନ ମାନିଲେ ପିଲାମାନେ ସବୁବେଳେ ଅସୁବିଧାରେ ପଡ଼ନ୍ତି। ତାଙ୍କର କିଛି ନା କିଛି ଭିିତରେ
ଆଉ ଆପଣ ଖାଇସାରିଲେଣି? ଖାଇବେ କଣ? ହ୍ୟାଲୋ?
ଆଲୋ।
ହଁ ମୁଁ ଲି ଖାଇବେ କଣ?
ଆଉ ଭାତ। ଭାତ ଭଜା ଭଜି ହେଇଥିବ ଖାଇବା ଆଉ।
ହଁ ଆପଣଙ୍କ ଆଡେ ଭର୍ତ୍ତା ହେଇଥିଲା କି ଆଜି?
ନାଁ।
ଆଉ ଖରା କଣ କେମିତି ହେଇଛି କୁହନ୍ତୁ? ହ୍ୟାଲୋ।
ହଲ।
ହ ଆପଣଙ୍କର ଖରା କେମିତି କଣ ହେଇଛି କୁହନ୍ତୁ।
ଖରାଦିନେ କଣ ଖାଇବାକୁ ଭଲ ଲାଗେ ଟିକେ କହିଲେ?
ଖରାଦିନେ ସଜବାତ ଖିଆହୁଏ ଆଉ। ହଁ ବଜାବଜି। ଦେଖାଅ।
ଆଛା ଖରାଦିନ ଆପଣ ତରଭୁଜ ଖାଆନ୍ତି।
ଚାଲୁ ତୁ ସେମିତି।
ଆପଣ ଜାଣିଥିବେ କି ତରଭୁଜ ଖାଇକି କିଛି ଲୋକ ବା କେତେ ପିଲା ମରିଯାଇ ତାପରେ ବି ଆପଣ ଆପଣଙ୍କ ଛୁଆ ତରଭୁଜ ଖାଇବାକୁ ଦେବେ କି? ହ୍ୟାଲୋ। ହଁ ଆପଣ ତରଭୁଜ ଖାଇବାକୁ ଦେବେ କି ଆପଣଙ୍କ ପିଲାଙ୍କୁ ଆପଣ ଦେଖୁଥିବେ। ଯେ ତରଭୁଜ ବିଷାକ୍ତ ତରଭୁଜ ଖାଇକି କେତେଜଣ ଲୋକ ବା କେତେଜଣ ପିଲା କଣ ପଏଜନ ପଏଜନ୍ ହେଇକି ମରିଯାଇଛନ୍ତି। ତ ତାପରେ ବି ଆପଣ ଆପଣଙ୍କ ଛୁଆଙ୍କୁ ତରଭୁଜ ଖାଇବାକୁ ଦେବେ କି? ନା। ଆଚ୍ଛା କଣ ପାଇ ନେବେନି? ଆଚ୍ଛା। ଖରା ଦିନେ କଣ ଖାଇବାକୁ ଭଲ ଲାଗେ?
ଖରାଦିନେ ଦହି ପଖାଳ।
ଆଜ୍ଞା ଆପଣ ଜାଣିଛନ୍ତି ତ ଥଣ୍ଡା ଦେହ ପାଇଁ ବହୁତ ଖରାପ।
ଆଜ୍ଞା।
ମୁଁ କହିଲି ଆପଣ ଜାଣିଛନ୍ତି ତ ଥଣ୍ଡା ଦେହ ପାଇଁ ବହୁତ ଖରାପ ଯୋଉଟା କି ଆମର କଣ କୋଲଷ୍ଟ୍ର ବୃଦ୍ଧି କରେ ଯାହା ଦ୍ଵାରା ଗୋଟେ ଲୋକର ଷ୍ଟ୍ରୋକ ବି ମାରିପାରେ ଗୋଟେ ଲୋକ କଣ କରେ ଅକାରଣରେ ତା ଜୀବନଟି ନଷ୍ଟ ହେଇଯାଏ। ତଥା ପରିବାର କଣ ହୁଏ ନା ଆର୍ଥିକ ପରିସ୍ଥିତି ଆର୍ଥିକ ଅନଟନ ଦେଇ ଗତି କରନ୍ତି।